ହାଲୋ।
ହଁ କନ୍ ଖବର?
କାଇଁ ଇଞ୍ଜଷ ଖାଇକି ଶୋଇଛି ଆଉ, ତମର?
ନାଇଁ ଏବେ ଯଷ୍ଟ ଖାଇବାକୁ ଯିବି ଆଉ।
ଓହୋ ଆଜି କଣ ରୋଷେଇ ହେଇଚି?
ନାଇ ଜଣଙ୍କ ଘରକୁ ଯିବାର ଅଛି।
ଓହୋ ତାଙ୍କ ଘରେ ଖାଇବାର ମାନେ ଖାଇକି ଆସିବେ ନାଇଁ। ମାନେ କଣ?
ନାଇଁ ଏମିତି ଡାକିଛନ୍ତି ତ।
ଅ ହୋ ଓ ଓହୋ।
ଆଉ ତାହଲେ କଣ ଆଜି ଖାଇଲ ନା ନା।
କଣ କହିଲେ ମୁଁ ସବୁବେଳେ ଭେଜିଟେରିଆନ୍। ମୁ ସବୁବେଳେ ଭେଜ ହିଁ ଖାଏ ନ ଆାଇଁଷ ତ ବିଲକୁଲ୍ ଖାଏନି ମୁଁ କହିଥିଲି।
ହଁ।
ହଁ ତ ଆଜି କରିଥିଲି କଣ କହିଲେ ଭେଣ୍ଡି ଆଉ ଭେଣ୍ଡି ଆଳୁ ତରକାରୀ ଆଉ କାଙ୍କଡ ଭଜା ଆଉ ଆଳୁ ଭର୍ତ୍ତା ଆଉ ପଖାଳ ଭାତ। ପଖାଳରେ ଟିକେ ଲେମ୍ବୁ ଚୁପୁଡିକି
ବଢିଆ ଖାଇଛ ଆଉ ପୁରା ଆଉ।
ଆଇଁଷ ଖାଇଥିଲେ କଣ ଅଣ୍ଡା କି କଣ ଆଣି ଖାଇଥିଲି ମୁଁ ଖାଉନି ଆକଚୁଆଲି ମୋ ରାଧାଙ୍କୁ ବୋହୁତ ମାନେତ ନା ଜାଣିଥିବେ ତ ସେଥିପାଇଁ ମୁଁ ଖାଉନି ଆଇଁଷ କେବେଠୁ ଦୁଇ ବର୍ଷ ହେଇଗଲାଣି।
ଅହଁ।
ହୁଁ।
ଭଲ ନା ଆଉ ମାନେ ନ ହଁ।
ତମ ଘରେ ଆଇଁଷ ଖାଆନ୍ତି ନା ନାହିଁ?
ହଁ ଖାଆନ୍ତି।
ଆଉ ତମେ?
ହଁ ମୁଁ ବି ଆମିଷ ଖାଏ ବଟ୍ ଚିକେନ ଟା ଖାଏ। ଆଉ କିଛି ଖାଏନି ହିଁ।
ଅଁ ହଁ। ହଁ ହଉଚି ସେ ତ ଛାଡିବା ପାଇଁ ତାହେଲେ ତାକୁ ଟାଇମ ହିଁ ଲାଗିବ ନା।
ହଁ।
ଏତେ ଜଲ୍ଦି ଛାଡି ହବନି ମାନେ ଯିଏ ଖାଉଥିବ ସେ ଜଲ୍ଦି ଛାଡି ପାରିବନି ସତ କଥା କହିବାକୁ ଗଲେ।
ହଁ ସେଇଟା ତ ସତ କଥା ମାନେ ମୁଁ ଏବେ ଛାଡିବାକୁ ଚେଷ୍ ଯା କଲେ ବି ମୁଁ ଛାଡିି ପାରୁନି।
ଉୁଁ ଖାଇଲୁଣିନା କେମିତି ଛାଡି ପାରିବ।
ହଁ।
ଆଉ
ସନ୍ଧ୍ୟାବେଳେ
ଆଉ କଣ କୁହ ଖବର ସବୁ। କଣ କହିଲ ହଁ ସନ୍ଧ୍ୟାବେଳେ ବୁଲିବା ପାଇଁ ଯି ବି ଆଜି। ଆଜି କଣ ଯୋଉ ଏକାଦଶୀ କଣ ତ ଇସ୍କନ୍ ଯିବି। ମୁଁ ଆଉ ମୋ ସାଙ୍ଗ।
ବଢିଆ ଆଉ। ବସ୍ ରେ ନାହିଁ ଅଟୋରେ।
ନା ସ୍କୁଟି ଅଛି ମୋର ସେଇଥିରେ ଯିବୁ ଆଉ। ଯଦି ବର୍ଷା ହବ ତ ଅଟୋ ରେ ପଳେଇବୁ। ନହେଲେ ବସ୍ ରେ ପଳେଇବୁ ମୋ ବସ୍। ରେ ପଳେଇବୁ।
ଆ ମୋ ବସ୍ ଟା ବହୁତ୍ ଭଲ କାମ କରୁଚି। ମୁଁ ମୋ ଭଉଣୀ ସହିତ ବା ଯିବି ଆଉ ବୁଲିବା ପାଇଁ ଆଉ।
ହଁ। ନା ଆକ୍ଚୁଆଲି ସତରେ କିନ୍ତୁ ମୋ ବସ୍ ଟା ବହୁତ୍ କାମ ଦଉଚି। ମାନେ ପାଞ୍ଚ ଟଙ୍କାରେ ତମେ ପଳେଇବ ବହୁତ ଦୂରକୁ। ଦିନେ ଅଟୋ ରେ ଯାଉଚେ ଏଇଠୁ ଧର ଜୟଦେବ ବିହାର କି କୋଉଠିକି ଗଲେ କଣ ସେ ପଇସା ଅଧିକ ନଉଚି। ସେଇ ପାଞ୍ଚ ଟଙ୍କାରେ ତମେ ପଳେଇବ।
ହଁ ଜୟଦେବ ବିହାର କୁ ଗଲେ ତିରିଶ୍ ଟଙ୍କା ନଉଛନ୍ତି।
ଆଉ ରଥଯାତ୍ରାରେ କଣ ପ୍ଲାନ୍ ପୁରୀ ଯିବ ନା କୋଉଠିକି?
ହଁ ପୁରୀ ତ ପ୍ଲାନ୍ ଅଛି। ଦେଖିଆ ଜଗନ୍ନାଥ ଡୋରି ଲାଗୁଚି କି ନାଇଁ ଜଗନ୍ନାଥଙ୍କ ଡୋରି।
ଲାଗିବ ଲାଗିବ ଜଗନ୍ନାଥ ଡାକିବେ।
ହଁ।
ହୁଁ। ରଥଯାତ୍ରା ବର୍ଷକୁ ଥରେ ଆସେ ନା। ଓଡିଶାରେ ଏକ ମହାନ ସାସ୍କୃତିକ କହିବାକୁ ଗଲେ। ପ୍ରତି ବର୍ଷ ଆସେ। ହାଲୋ।
ହଁ ସେଇଟା ତ ସତ କଥା।
ଏବେ ତାହେଲେ କଣ କରୁଚ ଶୋଇବାକୁ ଯାଉଚ?
ହଁ ଏବେ ଶୋଇଚି।
ଉଁ।
ଆଜି ସବୁ ମାନେ କାମ ମାନେ ସଖାଳୁ ଉଠିକି ଉଠିଲି। କାଲି ରାତିରେ ଡ୍ରେସ୍ ରା ସବୁ ସଫାସଫି କରିଦେଇଥିଲି। କରି ଦେଇଥିଲି ଏବେ ସ ସଖାଳୁ ଉଠିଲି ବ୍ରସ୍ କଲି, ବ୍ରଶ୍ କରିକି ହଁ ଡ୍ରେସ୍ ପୁଣି ଥିଲା ସଫା କଲି। ବ୍ଲାଙ୍କେଟ୍ ହେରିକା ସବୁ ସଫା କଲି କମ୍ୱଳ ହେରିକା। ତାପରେ ଶୁ ମାନେ ମୋର ଚପଲ ଫପଲ ଥିଲା ସଫା କଲି। ଅ ତାପରେ ସୁଖେଇଲି ରୋଷେଇ କଲି ତାପରେ ଯୋଉ ଡ୍ରେସ୍ ଗୁରା ଶୁଖେ ଶୁଖିଥିଲା ତକ ଆସିକି ଆଇରନ୍ ଦେଲି। ଭାଙ୍ଗିକି ତାକୁ ରଖିବି ବାକ୍ସରେ ରଖିବି ଏବେ ଆଉ। ତାପରେ ଚା ଚାରିଟା ବେଳେ ବି ଆହୁରି କାମ ଅଛି। ମାନେ ଆଉ ବୋଉଙ୍କ ପାଇଁ ପଠେଇବାର ଅଛି ଯୋଉ ପତାଞ୍ଜଳି ର ଜୁସ ଯଉ ନୁହୁଁ
ହଁ ହଁ ହଁ।
ହୁଁ। ସେରା ପଠେଇବାର ଅଛି ପଠେଇବି। ଯିବି ଟିକେ। ଆଉ ପାଖକୁ ଟିକେ ବଜାର ହେରିକା ଯିବି କଣ ଆଣିବା ପାଇଁ ପରିବା ପତ୍ର ସରିଯାଇଚି।
ହଁ।
ଆଉ
ମାନେ କଣ ଘରେ ରହୁନକି ତମେ?
ନାଇଁ ବାହାରେ ରହୁଛି ମୁଁ ଏଇ ଭୁବନେଶ୍ଵରରେ-ଏ-ଏ ପଢୁଛି ତ।
ହଁ।
କମ୍ପିଟେଟିଭ ପାଇଁ ପ୍ରିପାର ହଉଚି ଏଇଠି ରହୁଛି ଏକୁଟିଆ। ଘର ଛାଡିକି ତ ଯୋଉ କଷ୍ଟ ସବୁ ଜାଣିଥିବ ତମେ ବି ତ ବାହାରେ ରହୁଛ ଜାଣିଥିବ।
ହଁ।
ହୁଁ
ନାଇଁ ସେମ୍ କହିନି ହଁ ଜାଣିପାରୁଛି କମ୍ କମ୍ପିଟେଟିଭ୍ ଏକ୍ଜାମ ଦେଲା ବେଳୁ ସବୁ ମାନେ ବହୁତ ହାର୍ଡ ଥାଏ।
କଷ୍ଟ ନ କଲେ କୃଷ୍ଟ ବି ଆସିବେନି ତ କିଛି ପାଇବାକୁ ହେଲେ କିଛି ଛାଡିବାକୁ ପଡିବ ନାଁ।
ହଁ କଷ୍ଟ ତ କରିବାକୁ ପଡିବ।
ହୁଁ ତମେ ଏବେ କଣ ପଢୁଛ?
ମୁଁ ଏବେ ବି ଟେକ୍ କରୁଛି।
ଓହୋ କୋଉଠି?
ଆଁ-ଆ କିଇଟିରେ।
ହଁ ହେଲା ଆଉ ଆଉ ଘରେ ସବୁ ଆଉ କିଏ କିଏ ଅଛନ୍ତି?
ମାମ, ବାବା, ମୁଁ ଆଉ କେହି ନାହାଁନ୍ତି।
ଉଁ ମାମା ବାବା ଆଉ
ମୁଁ ଆଉ କିଏ ନାହାନ୍ତି।
ଓ ହୋ। ଆଉ କଣ କୁହ ତମକୁ କଣ ସବୁ କରିବାକୁ ଭଲ ଲାଗେ?
ମୋତେ-ଏ-ଏ ଗୀତ ଗାଇବା, ନାଚିବା ନା ମାନେ-ଏ-ଏ ଗଛ ଗଛନୁ ଧ୍ୟାନ ଦବା ଏଇରା ସବୁ ଭଲ ଲାଗେ।
ହୁଁ ହୁଁ।
ଅଧିକା ତ ନାଚିବା ଆଉ ଗୀତ ଗାଇବା।
ମତେ ଏଇ ଖାଲି ଟାମ୍ ରେ ବୁଲିବା ପାଇଁ ଯାଏ-ଏ-ଏ। ଆଉ-ଉ-ଉ ନୂଆ ନୂଗା ନୂଆ ନୂଆ ଜାଗା ମତେ ଭଲ ଲାଗେ ବୁଲିବା ପାଇଁ।
ଆ ସେଇଟା ମୋର ବି ଅଛି।
ମୋର ମୋର ଇଚ୍ଛା ହେଲେ ବି ମୁଁ ନିଜେ ଗାଡି ନେଇକି ଘରକୁ ପଳାଏ ମାନେ ସକାଳୁ ପଳେଇବି ନିଜେ। ଭଲ ଲାଗେ ଏକୁଟିଆ ଯିବା ପାଇଁ।
ହଁ ସେଇଟା ଅଛି ଯେ ମୋ ମାମା ବାପା ଛାଡ଼ନ୍ତିନି ମୋତେ କୁଆଡ଼େ। ମାନେ ତାଙ୍କ ସହିତ ଗଲେ କିଛି ପ୍ରୋବ୍ଲେମ ନାଇଁ। ଏକା କୁଆଡ଼େ ଯିବୁନି। ମେନ୍ ତାଙ୍କ ସହିତ ବି ବୁଲିଯାଏ ମାନେ କଲେଜ ଟାଇମରେ ମାନେ ଏପଟ ସେପଟ ଇସ୍କନ ମନ୍ଦିର ହଉ କି ରାମ ମନ୍ଦିର ହଉ ଉ ବୁଲିବାକୁ ଯାଉ ସାଙ୍ଗମାନଙ୍କ ସହିତ।
କି ଯାଜପୁରୁ ଜାଗର ହେଲେ ହେଲା ଭୁବନେଶ୍ଵର ରହୁଥିଲୁ ଆମେ ହଁ ଜାଗର ହେଲେ ସକାଳୁ ସକାଳ ତମେ ଉପାସ ତମେ ଜାଗର କର ଟି?
ହଁ ହଁ ହ।
ଜାଗର ଏବେ ପାଣି ଫାଣି ମୁଁ ଆଗରୁ-ଉ-ଉ ମୋର ମନେ ଅଛି ମୁଁ କିଛି ବି ମାନେ ମୋର ଛୋଟ ହେଇଥିଲି କି କୁମାର ପୁର୍ଣ୍ଣିମା ଯେତେବେଳେ କରିଥିଲି ବି ମାନେ ମୁଁ ରହିଥିବି ବାରଟା ଯାଏ କାରଣ ଭୋକ ଲାଗେ ମୁଁ ଖାଇଦିଏ। ଜମା ଉପାସ ସହିପାରେନି କିନ୍ତୁ ଏବେ ମାନେ ଏଇ ଦୁଇ ବର୍ଷ ହବ ମୁଁ ଜାଗରରେ ମାନେ ବିଲକୁଲ ପାଣି ବି ପିଉନି
ହଁ।।
ପାଣି ପିଉନି ମୁଁ ମାନେ ପାଣି ଏମିତି ଗଲି ମାନେ ସକାଳୁ ଯାଇକି ମନ୍ଦିର ପୂଜା କରିକି ଆସିଲି ହୁଁ। ତାପରେ ସେମିତି ଶୋଇଛି ପାଣି ଫାଣି କିଛି ପିଇନି ଛ ଟା ଶାଢେ ଛ ନା ସାତଟା ବେଳେ ଗଲି ଲିଙ୍ଗରାଜି ଗଲି ହେଲା। ଲିଙ୍ଗରାଜ ଜାଣିଥିବ କେତେ ଭିଡ ପୁରା ଦୀପ ଜାଳିିବା ପାଇଁ ତ ଜାଗରରେ ଦୀପ ଜାଳିିବା ପାଇଁ ତ ବହୁତ ଟାଇମ ଲାଗେ ବହୁତ ଭିଡ ଥାଏ।
ହଁ।
ଧୁପ ଖୋଲିଲୁ ସେଠି ଛିଡା ହେଇଛୁ ଦୀପ ଲଗେଇଲୁ।। ଦୀପ ଲଗେଇକି ଜଷ୍ଟ ମାନେ ସରିଲା ଯୋଉ ମହାଦୀପ ମାନେ ଦୀପ ଲଗେଇକି ସରିଲା ପରେ। ଛିଡାକି ମାନେ ଇଏ କରୁଛୁ। ଯୋଉ ମନ୍ଦିର ଉପରେରୁ କି ଯୋଉ ସେ ମହାଦୀପ ଉଠାନ୍ତିି ଯୋଉ ପୂଜାଦିନ କି? ସେ ପୂଜାବୀପ ଟା ଗଳିପଇଲେ ଉପରୁ ହେଲା
ଉଁ।
ହଁ ଆଉ। ତାଙ୍କୁ ପୁରା ଲୋକ ଦୋଡି ଦୋଡି ଏମିତି ନେଇକି ଗଲେ ଆମେ ମତେ ବହୁତ ଡର୍ ଲାଗିଲା। ହୁଁ କଣ ହେଇଗଲା ବୋଲି ପଚାରି କ କାରଣ ଯେତେବେଳେ ମହାଦୀପ ଉଠି ଆମେ ଦେଖିପାରିଲୁନି। ସେଇ ହେଲାନା ସେ ଇଏଟା ତ ସେଠି ଜାଣିପାରିଲୁନି ଆଉ।
ହଁ।
ତାପରେ ସେଇ ଦିନ ହିଁ ଫାଷ୍ଟ ଟାଇମ୍ ପୁର ମୁଁ ମାନେ ବାରଟା ହେଲାଣି ମୁଁ ପୁରା ପାଣି କିଛିବି ନୁଁହଁ ପୁରା କାଷ୍ଟାର ସହିତ ପୂଜା କରିଥିଲି ମାନେ ମୁଁ ସେଇଟା ଏ ଏଇଆ ମାନେ ଭାବିଛି କି ମାନ ତମେ ଯଦି ଗୋଟେ ଜିିନିଷକୁ ପୁରା ମାନେ ହଁ କହି ବି ପୁରା ଚାହିଁବ କରିବା ପାଇଁ କି ମୁଁ ଏଇଟା ପିିଇବିନି ପଚାରି କାଷ୍ଟାର ସହିତ କରିଚୁ କରିପାରିବୁ ସତ କଥା ନ ନାଇଁ।
ହୁ ସେଟା ସତ କଥ।
ତମେ ଜାଗର କର?
ନା ମୋ ଦେହ ଠିକ୍ ନଥାଏ ନା ମାନେ ଭଲ ନଥାଏ। ମ ଜାଗାର ମାନେ ଅଳ୍ପ ଟାଇମ ପାଇଁ କରେ ଅଧିକ ଟାଇମ କରିପାରେନି। ହଁ।
ହୁଁ। ଓହୋ ହୋଉ ତମେ ତରେ ଯାଅ କଣ ଓହୋ ହଉ ତମେ ଯା କଣ କରୁଛ କର ଆଉ ଟିକେ ହେଲା।
ହଁ ହଁ ହଁ।